ବାନ୍ଧବୀ କଣ ବଜାର ଆଡେ ପଳେଇଲେ କି?
ନାଇଁ ଆଜ୍ଞା ମୁଁ ଘରେ ଅ
ଓ ନାଇଁ ଟିକେ ଯାନବାହାନର ଶବ୍ଦ ଟେ ଶୁଭା ଯାଉଛି ତ ଶୁଣିଲି ବଜାର ଆଡେ ଯାଇଛନ୍ତି ବଧେ ଆଉ।
ନାଇଁ ନାଇଁ ମୁଁ ଯାନବାହାନ ସେମିତି କିଛି ନାହିଁ। ମୁଁ ଅଛି ଭଲ ଜାଗାରେ କୁହନ୍ତୁ?
ଆପଣଙ୍କ ଘରେ ତାଳ ସଜ ମିଳିଥିଲା ନା ମତେ ଏ ବର୍ଷ ଦେଲେନି ଆଉ?
ତାଳ ସଜ ବହୁତ ସାରା ଆମ ଗ ଛରେ ହେଇଛି କିନ୍ତୁ ପାରିବା ପାଇଁ ଲୋକ ମିଳିଲେନି ନହେଲେ ଆପଣଙ୍କ ପାଖରେ ମୁଁ ଦେଇଥାନ୍ତି।
ସେ କଣ ଥିବ ବୁଢା ହେଇ ସାରିବନି?
ଆଜ୍ଞା ପାଚିଲେ ଦେବି ଆପଣ ପିଠା କରିକି ଖାଇବେ?
ସେ ସେଇ ଜିନିଷ ମୁଁ ଖାଇଲେ ମୋ ସ୍ୱାସ୍ଥ୍ୟ ଭାରି କ୍ଷତିକାରକ ମୋ ମୋ ଦିହ ପାଇଁ ସେ ଜମା ଭଲ ନୁହେଁ।
ଓହୋ ମୁଁ ଭାବିଲି ଆପଣ ପିଠା ଖାଇଥାନ୍ତେ?
ନା ନା ସେ ପିଠା ମୁଁ ଖାଇପାରେ ନାହିଁ।
ହଉ ନହେଲେ ସେ ଯୋଉ ବାହାରେ ତା ଦେହରୁ କଣ କହିଲେ ଗଜା ବାହାରେନି?
ଏ ସେଇ ଯୋଉ କୁମାର ପୂର୍ଣ୍ଣମୀ ରେ ପୂଜା ହୁଏ ତ?
କୁମାର ପୂର୍ଣ୍ଣିମରେ ନାଗଚର୍ତୁଥିରେ
ଓହୋ ହଁ ହଁ ଆଉ ସେବେକୁ ଅପେକ୍ଷା କରିବି ତାଳ ଖାଇବା ପାଇଁ?
ସେଇ ସଜ ଟା ସେଇଟା ଖାଇବେ ବହୁତ ବଢିଆ ଲାଗିବ।
ଆ ମୋତେ ଟିକେ ସଜ ଦେଇଥାନ୍ତେ ସଜ ଜିନିଷ ଯେମତି ପାଟିକି ସ୍ଵାଦ ଲାଗିବ।
ଆ କଣ କରିବା? ତ କେହି କାଟି ପରିଲେନି ଆଉ।
କଣ ହବ ଏମିତି ବାନ୍ଧବୀ ଥାଇକି ମୋ ଜୀବନ ରେ କଣ ଲାଭ?
ଆର ବର୍ଷକୁ ଆପଣଙ୍କୁ ନିହାତି ମୁଁ ଦେବି ହେଲା।
ଗୋଟେ ଦିନ ମଣିଷ ଦେଖୁନାହାନ୍ତି ତମେ ବର୍ଷେ ମତେ ଅପେକ୍ଷା କରେଇବ?
ହଁ ଦିଅ ଅପେକ୍ଷା କରିଦିଅ ଆ ପଳେଇଲାଣି ତ ଆହୁରି କେତେ ମାସ ପଳେଇଲାନି ଆଉ କେତେ ମାସ ଅ ଅଛି ଆଉ ସରିଯାଉ ଆଉ ଖାଇବେ ଆଉ।
ଆଉ ଆପଣଙ୍କ ପାଖରେ ଆଉ କିଛି ଫଳ ମୂଳ
ହଁ ଆମ ବାରିରେ ଖଜୁରୀ ଅଛି ତାଳସଜ ଅଛି ପିଜୁଳି ଅଛି। ପଣସ ଅଛି।
ଖଜୁରି ପାଚିଲାଣି?
ହଁ ଗଛରେ ପାଚିଯିବନି ବୋଧେ ମୁଁ ଆଉ ଯାଇନି।
ଆଉ ତାହେଲେ ମୁଁ ଗୋଟେ କାମ କରୁଛି ଆଜି ମଧ୍ୟାହ୍ନ ପରେ
ଆଜ୍ଞା।
ଆପଣଙ୍କ ଗୃହକୁ ଯିବି।
ହଁ ନିହାତି ଆସନ୍ତୁ ମୁଁ ଆପଣଙ୍କ ଅପେକ୍ଷାରେ ରହିଲି।
ଯିବି ତାରେ ବାରି ଘର ବୁଲି ଆମେ ବୁଲି ବୁଲି ଫଳମୂଳ ସବୁ ସଂଗ୍ରହ କରିବା ତାକୁ ଚାଖିବା ଆଉ।
ହଁ ଦେଶୀ ଦେଶୀ ଖାଦ୍ୟ ଆଉ।
ଦେଶୀ ଖାଦ୍ୟ କଣ ଭାବୁଛି ମୁଁ ଆଜି ମଧ୍ୟାହ୍ନ ଭୋଜନଟି କରିବିନି। ନକରି ସେ ଫଳ ମୂଳରେ ଆଜି ମୁଁ ପେଟ ପୂୁରାଇବି।
ହଁ ଆପଣ ଏମିତି କାକୁଡି ଖାଆନ୍ତୁ।
ସେ କାକୁଡି ସେ ସବୁ ମୋର ଭାରି ଲୋଭ ଅଛି ମୋ ବାନ୍ଧବୀଙ୍କର ଘରେ ଯାଇ ଫଳ ଫୂଳ ଖାଇଆକୁ।
ହଉ ଆସି ଖାଆନ୍ତୁ ତା ସହିତ ବି କାକୁଡ଼ି ଗାଜର
ହଁ ହଁ ଗାତା କୋଉଠି କାଜର ଖାଉଚି ତାକୁ ମୋର ଯୋଉଟା କି ଆମର ଦୈନଦିନ ଖାଦ୍ୟ ପାନୀୟରେ ମୁଁ ତାକୁ କଁ କରିଚି ତା କହନ୍ତି ନ ହଁ ହଁ।। ଖରା ଦିନ ନା ଖରାକୁ ମାନେ ଏଇ ସବୁ କାକୁଡ଼ି ମାନେ ଏଇ ସବୁ କାକୁଡ଼ି ଟମାଟୋର ଆଉ ଗାଜର ଆକୁ ସବୁ ଖାଇବା କଥା।
ହଁ। ଆଉ ବି ଆମ ବାରିରେ ବଢ଼ିଆ ବଢ଼ିଆ ଶାଗ ହେଇଛି ଯେମିତି କିି କୋଷଳା ଶାଗ, ଖଡ଼ା ଶାଗ। ମଦରଙ୍ଗା ସାଙ୍ଗ। ଆଉ ଚୁନ ଚୁନିଆ ଶାଗ, କଳମ ଶାଗ। ଛୁନ୍ ଆଉ ସଜନା ଶାଗ।
ମୋ ବୁବୁନା ଶାଗକୁ ରଖିଚନ୍ତି ଆଉ ତାହେଲେ ଆପଣ ତ ପୁରା ଚାଷୀ ଘର ଲୋକ।
ହଁ କାନିଶିରି ଶାଗ।
ଆରେ ତାହେଲେ ଆପଣଙ୍କ ଯୋଉ ସାତ ଶାଗ କରନ୍ତିନି ଆମ ଖୁଦୁରକୁଣି ଉଷା ସମୟରେ ତାନେ ଆଉ ଖୁବା ଖୋଜିବାକୁ ପଡ଼ୁନଥୁବ ଆଉ।
ନାଇଁ ନାଇଁ ବହୁତ ପ୍ରକାର ଶାଗ ଅଛି ଆହୁରି ବି ଅଛି।
ଆ ତାହେଲେ ଭ ଆଉ ବ ବଜାର ତ କିଣା ହଉନଥିବ ସବୁ ସେଇଠି ମିଳିଯାଉଚି।
ହଁ ପୋଇ ଶାଗ ଅଛି କଖାରୁ ଶାଗ।
ତାହେଲେ ଆଜି କଁ ଖାଦ୍ୟରେ ବ୍ୟଞ୍ଜନ ସବୁ ବନିଇଛି କଉନା। ସ କୁନୁ ମଧ୍ୟାହ୍ନ ଯାଇ ପହଞ୍ଚିବି।
ହଁ ଆମର ତ ନିହାତି ଶାଗ ଆଜି ଗୁରୁବାର ଅଛି ନାଁ ଆଉ ଶାଗ ହବ।
ଘଁ।
ହଁ। ଆଉ ଭାତ ଭାତ, ଡାଲି, ଶାଗ, ପୋଟଳ ଭଜା। ଆଉ କଁ ହବ ଆଉ।
ଆଉ ଦହି ବାଇଗଣ ଟିକେ କରୁନାହାନ୍ତି।
ଆଉ ଟିକେ ଗୁରୁବାର ତ ଦହି ଖାଆନ୍ତିନି।
ତାହେଲେ ଆଉ ଦହିି ନାହିଁ ଖାଲି ବାଇଗଣ ଭାଜି ଦିଅନ୍ତୁ ଆଉ।
ହଁ ଖାଲି ବାଇଗଣ ଭାଜିଦବୁ ଆପଣ ଖାଇବେ ଆଉ।
ହଁ ଆଉ ତାହେଲେ କିଛି ନାହିଁ ଗୁରୁବାର ମାନେ ଟିକେ ଖାଦ୍ୟରେ ଟିକେ ହଇରାଣ। ନହେଲେ ଚଳିବ ଯାହାବି ଖାଦ୍ୟ କହିଲେ ଆପଣ
ଆଜ୍ଞା ଆସୁନାହାନ୍ତି ବଡ଼ି ନହେଲେ ଟିକେ ଚୁରିଦେବି ଖାଇବେ।
ନାଇଁ ବଡ଼ି ମୁଁ ଚୁରା ଖାଇବିନି ମତେ ବଢ଼ି ଯଦି ଶିଳରେ ଟିକେ ବାଟିକି ଦିଅନ୍ତେ ମୁଁ ଖାଆନ୍ତି।
ସେଇ ବିଲ୍ ବି କଁ କହିଲେ ଶିଳରେ ହିଁ ଆମର ଚୁରା ହୁଏ।
ନାଁ ନାଇଁ ଚୁରା ହୁଏ ମୁଁ ଚୁରାରେ ତ ରସୁଣ ପଡ଼ି ହୁଏ ମୋର ପିଆଜ ପଡ଼ି ବଟା ହବ।
ଓହୋ ହଁ ନିହାତି।
ଆଉ ଆପଣଙ୍କର ଯେ ଦେଶୀ ପିଆଜ ଥିବ ହଁ ହଁ। ଆ ତାକୁ ଟିକେ ବି ଖାଦ୍ୟରେ ଟିକେ ଦେବେ ଆଉ।
ହଁ କଞ୍ଚା ଲଙ୍କା ଦେବି।
ସତ୍ୟରେ କହିଲେ ଟିକେ ବାରିରେ ଲଙ୍କା ହେଇଚି ନାଁ ନାଇଁ?
ଆଜ୍ଞା ଲଙ୍କା ତ ସୂର୍ଯ୍ୟମୁଖି ଦେ ଲଙ୍କାଟା ବହୁତ ବଢ଼ିଆ ଲାଗେ। ବକଟେ ବ ଲଙ୍କା କିନ୍ତୁ ବହୁତ ରାଗ।
ଆଉ ଖାଇକି ଯଦି ଆପଣଙ୍କ ପାଖରେ ଥାନ୍ତି ବେ ଯଦି ଦିଅନ୍ତେ ମୁଁ ଖୁସି ହୁଅନ୍ତି।
ହଁ କମଳା ଲେମ୍ବୁ।
ନାଇ ଦେଲେ କିଛି ନାଇଁ ଯେ ଦେଲେ କୁଆଡ଼େ ବନ୍ଧୁ କଟିଯାଏ ନା ଥା ଲଙ୍କା ଦିଅନ୍ତିନି।
ନାଇ ଆସିବେ ଆପଣ ଖାଇକି ଯିବେ ନେଇକି ଯାଇପାରିବେନି?
ହଁ ହଁରେ କାହିଁ ଆଉ ଆମର ଏତେ ବର୍ଷର ସମ୍ପର୍କ କାହିଁ ଫାଟକ ସୃଷ୍ଟି ହବ।
ଆଜ୍ଞା। ଆଉ ଆମ୍ ମୋ ମା ନୁହଁ ବଢିଆ ବଢିଆ ଆଚାର ବନେଇଛନ୍ତି?
ଆଚାର ମାନେ ଆମ୍ବରେ ନା କୋଳିରେ ନା
ଆମର ଆମ୍ବ ଆଚାର ହେଇଛି କୋଳି ଆଚାର ହେଇଛି ତେନ୍ତୁଲି ଆଚାର ହେଇଛି।
ସେ ମା ପିଲା ଆଗକୁ ଟିକେ ହେଲେ ଆମକୁ ଭଲ ପାଉଥିଲେ ଟିକେ କଣ କଲେ ଡାକୁଥିଲେ ଆଉ ତ ଭଲ ପାଇବା ସରିଗଲାଣି ଆଉ।
ଆଉ କଣ କହିଲ କୋଳି ଚକିଟା ବଢ଼ିଆ ସେ ହେଇଛି ଆପଣ ଆସି ଖାଇବେ କି?
ଏତେ ଖାଲି ପାଟିରେ କହିକି ମୋ ଲାଳ ଗଲଉଛନ୍ତି ଆଉ ନହେଲେ କିଛି ନାହିଁ।
ଓ ହଁ।
ଆଉ କଣ ପେଟ କାଟିବ ନହେଲେ କାମ କରିବ ଯେତେ ସବୁ ଆଚାର ବନେଇଛନ୍ତିି ଟିକେ ବାହାରେ ଟିକେ ଟିକେ ସବୁ ପକେଇଦେବେ।
ଆପଣ ନହଲେ ଟିକେ ପଳେଇ ଆସ ଆସୁନାହାନ୍ତି ଆମ ଘର ଆଡେ ପ୍ରସିଦ୍ଧ ପ୍ରସିଦ୍ଧ ପେଡା ଖାଇକି ଯିବେ?
ହଁ ପା ହଁ ଜାଣିଛି ଯେ ଆପଣଙ୍କର ସହର ନୁହେଁ ତ ଗ୍ରାମର ପ୍ରସିଦ୍ଧ ପେଡା। ଆଉ ଯଦି ରଖିଛନ୍ତି ମୁଁ ସେ ପେଡା ଖାଆନ୍ତି ଯେ ଖୁଆରେ ତିଆରି ହଉଛି ତ ମତେ ଟିକେ ମୁଁ ଖାଦ୍ୟ ଖାଇପାରିବି ନାହିଁ ତାକୁ?
ହଁ ଆପଣ ଆମ ଆଡ଼େ ଆସିଲେ ପେଡା ଭଲ ପାଇବେ ଆଉ ଝାଲ ମୁଢ଼ି ଭଲ ପାଇବେ ବୁଝିଲେ ନା। ଆଉ ଦହିବରା ଭଲ ପାଇବେ ଗୁପଚୁପ୍ ମଧ୍ୟ ଭଲ ପାଇବେ।
ଓହୋ। ଓହୋ ତାଲେ ଏତେ ପ୍ରକାର ଜିନିଷ ଆପଣ ବନଉଛନ୍ତି ରଖୁଛନ୍ତି ଖାଉଛନ୍ତି ଖୁଉଛନ୍ତି?
ଆପଣ ଆସନ୍ତୁ ନା କେବେ?
ଏ କହିଲେଣି ମାନେ ଆଉ କଣ ଅଛି ଆଜି ଭାବୁଛି ପଦବାବୁଙ୍କ ଯାନରେ ବସିଲି ଆଉ।
ଯୋଉ କଣ କହିଲି ଆଉ ତାପରେ ଆମର ବାରରେ ବି ଅମୃ ତଭଣ୍ଡା ଭଲ ପାଚିକି ମାନେ ମିଠା ଅମୃତଭଣ୍ଡା ହେଲା କି ତାକୁ ଖାଇଲେ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର।
ମୁଁ କହିଲି ଏତେ ପ୍ରକାର ପନିପରିବା ଫଳମୂଳ ଲଗଉଛନ୍ତି ତାହେଲେ ଆପଣ ଗୋଟେ କାମ କରନ୍ତୁ? ଲିଚି କୋଳି ଗୋଟେ ଅଛି ଏଇ ସେ ଖରା ଦିନେ ଖାଆନ୍ତି? ତାକୁ ବି ଏ ପଛ ମାନେ ଆପଣ ବାରିରେ ଟିକେ ସ୍ଥାନ ଦିଅନ୍ତୁ?
ଆମ ବାରିରେ କଦରି କଦଳୀ ବି ହେଇଛି।
କଦଳୀ ପାଚିଲାଣି? ଆଉ ତାହେଲେ ଭଲ କେତେ ଏଇ ଯୋଉ ଆସୁଛ ସବୁ କିନ୍ତୁ ତାକୁ ଟିକେ ସେ ବଞ୍ଚେଇକି ରଖିବେ ସେ କଦଳୀକୁ?
ହଁ ଆମେ ଘରକୁ ନେଇ ଆସିଛୁ।
ଓ ତାହେଲେ ଘରେ ଆଣି ପଚେଇଛନ୍ତି ନାଇଁ।
ନାଇଁ ନାଇଁ ସେ ପୁରା ମାନେ କହିଲ ପାଚି ଆସିଥିଲା ଆମେ ଘରକୁ ନେଇ ଆସିଥିଲୁ ନହେଲେ ପାଚିଯାଇଥିଲେ ସେଠି ହନୁ ଖାଇଦେଇଥାନ୍ତା ନା।
ଓହୋ। ବେଳେ ଗୋଟେ ଜିନିଷ ହନୁ ଟେ ରଖନ୍ତୁ ସିଏ ଆଉ କଣ କିଣିକି ଖାଇବେ ନା।
ନା ନା ତାଙ୍କୁ ବି ଦଉଛୁ ଆମେ ସେ ଘରୁକୁ ଆସିଲା ପରେ ଆମେ ତାଙ୍କୁ ଦଉଛୁ।
ହଁ ଦବ ଦବ ଆଉ। ସେଥିପାଇଁ ତ ଆମ ଭାବୁଛ ଆଉ ଯେତେବେଳେ ବି ଛାତ ଉପରୁ ଯାଏ ଆପଣ ଛାତକୁ ଅନାଏ ଯେମିତି ହେଲେ ବ ବ ଦୁଇଟି ତିନୋଟି ହନୁ ସେଠି ବସିଥିବେ।
ସେ ବହୁତ ଖୁସି ପାଆନ୍ତି ଆମ ଛାତ ଉପରେ ବସିବାକୁ।
ଭଲ ପାଉ ଥିବେ ଆଉ ଆପଣ ମାନଙ୍କୁ ଆଉ।
ହଁ ଆମ ସଜନାଗ ଛରୁ ଖାଆନ୍ତି। ଅମୃତଭଣ୍ଡା ଗଛରୁ ଖାଆନ୍ତି। ପିଜୁଳି ଖାଆନ୍ତି।
ଆଉ ଛୁଇଁ ଛୁଇଁ? ଛୁଇଁ ହେଇଚି?
ସଜନା ଛୁଇଁ?
ହୁଁ।
ମୁଁ ଆଉ ଅନେଇଆକୁ ପଡିବ। ଦେଖିଆକୁ ପଡିବ। ମୁଁ ଆଉ ଲକ୍ଷ୍ୟ ରଖିନି।
କାମ କରନ୍ତୁ ଯହେଲେ ପ ଯେତବେଳେ ପଖାଳ କରିବେ ଛୁଇଁ ବେସର ଟିକେ କରିଥିବେ ଆଉ।
ହଉ ଆସନ୍ତୁ ନହେଲେ ମୁଁ ଛୁଇଁ ବେସର ଆପଣଙ୍କ ପାଇଁ କରିବି ଆପଣ ଖାଇକି ଯିବେ ଆଉ।
ଖାଇତି ଆପଣ ଆମର ଦିନେ ବଣଭୋଜି ଏ ଏ ଆପଣ ଯେତେବେଳେ ରୋଷେଇ କରନ୍ତି ଆମେ ହାତ ଚାଟି ଚାଟି ଖାଉ।
ଆଜ୍ଞା।
ଆଉ ଏଥର ଭାବୁଚି ଏଥର ଆଉ ଏମିତି କିଛି ମାଂସ ଜାତୀୟ ଜିନିଷ କରିବାନି। ଏ ତ ଦେଶୀ ଖାଇବା କରିବି। ଖାଇବା। ଯେମିତି କିି ଛତୁ ପତ୍ର ପୋଡା।
ଆଜ୍ଞା।
ହ ଆଉ ଯଦି ଆମିଷ କରୁଚେ କେବଳ ମାଛ ଚିଙ୍ଗୁଡିକି ଭାଜିବା। ପଖାଳ ପଖାଳ କରି ଖାଇବା। ଆଉ ହଁ ଆଉ ଏଇ ଇମିତି ଆଉ ସେ ଭାତ ଡାଲି ସେ ମାଛ, ମାଂସ ଆକୁ କିଛି କରିବାନି। ତେଲ ଯୁକ୍ତ ଖାଦ୍ୟ ଖାଇବାନି। ଏମିତି ଖାଦ୍ୟ ଖାଇବା ଏମତି ଶାନ୍ତି ଲାଗିବ। ଖୁସି ହେଇକି ଘରୁକୁ ଫେରିବା।
ହଁ ସେଇଆ କରିବା ଆଉ।
ପାଖେରେ ଗୋଟେ କିଏ ଗୋଟେ ମଣ୍ଡପ ଅଛି ସେଠିକି ଆମେ ଭମ୍ ଯେ ଏଇ ଯୋବୁ ଆୟୋଜନ କଲେ କିଛି ନା ବର୍ଷା ନା ଖରା ଆମକୁ କିଛି କଷ୍ଟ ଦବ।
ସେଇ ମଣ୍ଡପରେ ଆମେ କରିଦବା ନହେଲେ ଆଉ।
କରିଦେଲେ ଭଲ ହବ। ପଖାଳ କଲେ ବି ସମସ୍ତେ ଆନନ୍ଦରେ ଖାଇପାରିବା।
ଆଜ୍ଞା।
ଆଉ ଏଥିରେ ବି କିଛି ମାନେ ମତେ ଭାବୁଚି କେହି ବି ଉଁ କଣ କରିବେନି ନା ମନା ବି କରିବେନି। ମ ଯୋଗ ଦେବା ଆ ଯୋଗଦବା ରାଜି ହେଇଯିବେ।
ଆମେ ଟିକେ କଣ ବଜାରକୁ ଯାଇଁ ଖିଆ ପିଆ କରିଥାନ୍ତା ବୋଲିକି ଆଲୋଚନା କରୁଥିଲେ। ଆଉ କାହିଁ ହେଲାନି ମୁଁ ସେଇ କଥା ଭାବୁଥିଲି।
କରିବା କଣ ଆମର ଯୋଉ ଭଗିନୀ ଯାଇଚନ୍ତି ତାଙ୍କର ପରୀକ୍ଷା ଗୋଟେ ଅଛି। ସେ ଫେରନ୍ତୁ ଆଲୋଚନା କରି ଦିନେ ସବୁ ସାଙ୍ଗସାଥି ମିଶି ଆମେ ଯିବା। ବଜାରରେ କିଛି ଭଲ ଜିନିଷ ଖାଇକି ଆସିବା ଆଉ।
ହଁ ବହୁତ ଦିନ ହେଲାଇଁ ଆମର
ଦେଖା ସାକ୍ଷାତ ହେଇନି। ଦେଖା ସାକ୍ଷାତ ବି ହେଇନି ନା।
ଦେଖା ସାକ୍ଷାତ ହେଇପାରୁନି। ମନ ଭାରି ଦୁଃଖ ହଉଚି।
ନାଇଁ ନାଇଁ କଷ୍ଟ ଦୁଃଖରେ ରହିଆ ଭଲ ନୁହେଁ। ଆମେ ଏଇ ଦୁଃଖ ଟାକୁ ଖୁସିରେ ପରିଣତ କରିବା ଆଉ କିଛି ଦିନ ଯାଉ। ନିହାତି ଯାଇକି ଆମେ ବୁଲିବାଲିକି ଖାଇ ପିଇକି ଆସିବା। ଆଉ ତାହେଲେ ମୁଁ ଏବେ ବି ଶୁଣି ଆପଣ ଅଁ ଯାଇଁକି ଟିକେ ବିଶ୍ରାମ ନିଅନ୍ତୁ।
ଆଜ୍ଞା।
ପୁଣି ମଧ୍ୟାହ୍ନରେ ହବ ଯଦି ଆପଣଙ୍କୁ ଟିକେ ମୁଁ କଥା ହବାକୁ ଟିକେ କଥା ହେବାର ଅଛି ଭଲ କଥା କହିବାର ଅଛି। କଥା ହେବି ଆଉ।
ନିହାତି ଭାବରେ ଆପଣ ଯେତେବେଳେ ଫାଙ୍କା ମିଳିବ ମତେ ଫୋନ କରିବେ ଆଉ।
ହଉ ତାହେଲେ ଏବେ ରଖୁଛି।
ଆଜ୍ଞା। ରଖନ୍ତୁ ନମସ୍କାର।
ନମସ୍କାର।